ଓ ହ୍ୟାଲୋ ହଁ ଭଲ ଅଛୁ। ଆପଣ କେମିତି କଣ ଅଛନ୍ତି?
ଭଲ ଅଛି ଆଉ ଆଉ କଣ କରୁଥିଲେ?
ଏତେ ଏବେ ଖାଇକି ବସିଛି।
ହଁ ହଁ କଣ କଣ ହେଇଥିଲା ଆଜି ଖାଇବାରେ?
ହଁ ଭାତ ଟିକେ ଆଉ ତରକାରୀ ଟିକେ ପୋ-ପୋଟଳ ତରକାରୀ। ଆଉ ଟିକେ ତାମାନେ ଆଳୁ ଭଜା ଆମ୍ବ ଟିକେ ହୁଁ ଆଉ ଆପଣ କଣ ଖାଇଲେ ଆଜି?
ହଁ ମୁଁ ବି ଭାତ ଡାଲି ଭଜା ଆଉ ଆମ୍ବ।
ହୁଁ।
ହୁଁ ଏମିତି ଖାଇଛି ଆଉ ଖାଇକି ଟିକେ ବସେଇଛିି ଆଉ।
ହୁଁ। ଆଉ ଆପଣଙ୍କ ଆଡ଼େ ଏବେ କଣ ଅଛି ଏବେ କଣ ବର୍ଷା ହଉଛି ନା?
ନା ନା ପାଣିପାଗ ଏବେ ଟିକେ ମାନେ ଖରା ହଉନି। ଟିକେ ମେଘୁଆ କରିକି ଅଛି ମାନେ ହଁ। ଆଉ କିଛି ସମୟ ପରେ ହୁଏତ ବର୍ଷା ପକେଇବ ଲାଗୁଛି ତ ସମ୍ଭାବନା ଅଛି। ମତେ ଲାଗୁଛି ସେମିତି ମାନେ ଧୀରେ ଧୀରେ ମେଘୁଆ ଢାଙ୍କୁୁଛି ଆଉ।
ହୁଁ ଆଜି କଣ କୁଆଡ଼େ ଆମ ଗୋଟେ ବି ସେମିତି ଅଛି ଭାଇ ଗୁଳିୁ ଗୁଳି ହଉଛି କାଲି ରାତି ଟିକେ ବର୍ଷା ହେଇଥିଲା। ଅଧିକା ଟିକେ ବର୍ଷା ଆମ ସାଇଟରେ ହେଇଥିଲା ହେଲେ ଏବେ ମୁଁ ଯୋଉଠି ସାଇଟ୍ କୁ ସାଇଟି ବର୍ଷା ହଉଛି ଏପଟ ସାଇଡ ରେ ବର୍ଷା ହେଇନି କିନ୍ତୁ ଆମ ସେପଟ ସାଇଡି ବର୍ଷା ହେଇ ତ ସେମିତି ହେଇଛି ତାପରେ ବର୍ଷା ହେଇଥିଲା ଏ କିନ୍ତୁ ଏପଟେ ତ ଗୁଳୁ ଗୁଳି ଲାଗୁଛି। ଖରା ଟିକେ ଟିକେ ହଉଛି ମେଘୁଆ ପାଗ ଟିକେ ହଉଛି ଚାଲିଛି।
ହେଲେ ଆମର ଆଜିକାଲି ଯାହା ମୋବାଇଲ ଇଣ୍ଟରନେଟ୍ ଯାହା ଯେମିତି ହେଲାଣି ଯୁଗ ହେଲାଣି ମାନେ ଆପଣ କଣ କହିବାକୁ ଚାହିଁବେ ମାନେ ଆଗରୁ ଆଉ ଏବେ ଭିତରେ କଣ କିଛି ଚେଞ୍ଜ ହେଇଛି କେମିତି କଣ?
ହଁ ଆମେ ଏମିତି ଦେଖିବା ଆମ ମୋବାଇଲ ବ୍ୟବହାର ଉପରେ ଯଦି ଦେଖିବା ଦେଖନ୍ତୁ ହଁ।
କେତେ ଉପକାରିତା ହଉଛି ସେ ବିଷୟରେ ଟିକେ କୁହନ୍ତୁ।
ଦେଖିବା ଆମେ ଯଦି ଦେଖନ୍ତୁ ମୋବାଇଲ ର ବ୍ୟବହାର ସବୁ ଜିନିଷ। ଉପକାରିତା ଅଛି ସବୁର ଅପକାରିତା ଅଛି ଆଗ ଆମେ କଣ କରୁଥିଲେ ଆମେ ସେତେବେଳେ ଥିଲେ ଛୋଟ ଥିଲେ ମନେ ପକାନ୍ତୁ ସେତେବେଳେ ମୋବାଇଲ ନଥିଲା ସେତେବେଳେ ଲୋକମାନେ କଣ କରୁ ତାଙ୍କର ଯାହା ଅସୁବିଧା ହେଲା କଣ ହେଲା ସେ ଚିଠି ମାଧ୍ୟମରେ ପଠଉଥିଲେ। ହେଲା ଚିଠି ମାଧ୍ୟମରେ ପଠଉଥିଲେ ତ ଚିଠି ଯିବା ପାଇଁ ତ ମିନିମମ୍ ପାଞ୍ଚ ରୁ ସାତ ଦିନ ନା ଦଶ ଦିନ ଏମିତି ଲାଗୁଥିଲା। ତ ଆ ଆପଣଙ୍କର ଯଦି କଣ ଗୋଟେ ଅସୁବିଧା ଅଛି ଆପଣ ଚିଠି ଲେଖିଛନ୍ତି ତ ଦଶ ଦିନ ପରେ ଯାଇକି ଉତ୍ତର ଆସିବ। ପୁଣି ତାଙ୍କର ଉତ୍ତର ପୁଣି ଆପଣଙ୍କ ପାଖକୁ ପହଞ୍ଚିବା ପାଇଁ ପୁଣି ଦଶ ଦିନ୍ ଆପଣ ଯାଇକି ଉତ୍ତର ପାଇଲା ବେଳକୁ କୁ କୋଡ଼ିଏ ଦିନ୍ କହିକି ସେ ଆପଣଙ୍କ ଚିଠି ପାଇଲେ ତ ପୁଣି କଣ ଗୋଟେ ହିସାବ କରିକି ପୁଣି ଲେଖିକି ପଠେଇବ ତାପରେ ସେ ସେତେବେଳେ ସେମିତି ସୁବିଧା ସୁଯୋଗ ନଥିଲା ଯୋଗାଯୋଗ ର ଯୋଗାଯୋଗ କ୍ଷେତ୍ରରେ ଆମର ସେମିତି ସୁବିଧା ନଥିଲା କିନ୍ତୁ ଆଜିକାଲି ଦେଖନ୍ତୁ। ମୋବାଇଲ ମୋବାଇଲ ଅଛି ତ ଆପଣ କେତେ ସହଜରେ କଥାବାର୍ତ୍ତା କରିପାରୁଛନ୍ତି।
ହଁ ହଁ ତା ଦ୍ଵାରା ଗୋଟେ ବହୁତ୍ ମାନେ ଭଲ।
ହୁଁ।
କମ୍ ସମୟ ମଧ୍ୟରେ ଜଲଦି ଜଲଦି ମାନେ କଥାବାର୍ତ୍ତା ହେଇପାରୁଛନ୍ତି। ଯୋଉଟା ଆମକୁ ଅଧିକ ସମୟ ଲାଗୁଥିଲା ଅଧିକ ଦିନ ଲାଗୁଥିଲା ସେଇଟା ଆମେ ଏବେ କିଛି ହଁ ଗୋଟେ ମିନିଟ୍ ହଁ। ଗୋଟେ ମିନିଟ୍ ଦୁଇ ମିନିଟ୍ ଆମେ ସେ ଖବରକୁ ପାଇଯାଉ ଯଥାଶୀଘ୍ର। ହୁଁ ସେଟା ବି ବହୁତ୍ ଭଲ ହୁଏ ତାପରେ ଆମର ଯାହାବି କର୍ମକ୍ଷେତ୍ରରେ କର୍ମକ୍ଷେତ୍ରରେ ବି ଆମର
ହୁଁ।
ବହୁତ୍ ହି ମାନେ ଗୁରୁତ୍ୱପୂର୍ଣ୍ଣ।
ହୁଁ।
ଆମର ଏବେ ଦେଖନ୍ତୁ ଏବେ ମାଇକ୍ରୋସଫ୍ଟ୍ ସଫ୍ଟଓୟାର ଦବ ଯାହା
ହୁଁ।
ହୁଁ ତାହା ଆମର ଯାହା ବି ଏକ୍ସଲ ପାୱାର ପଏଣ୍ଟ। ଯାହା ବି ରହିଲା ସେଟାକୁ ଆମେ ଅଫିସିଆଲ କାମରେ ଯାହାବି। ସେଟା ଆମେ ଦରକାର ହଉଛି ମାନେ ଆମେ ଜଲଦି କରିପାରୁଛେ ଆଉ ଖାତାରେ ଲେ
ହଁ। ତାପରେ ବି ଦେଖନ୍ତୁ ବିଜ୍ଞାନ ବିଜ୍ଞାନର ଯଉ ଆବିଷ୍କାର ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଦେଖନ୍ତୁ ଯେ। ଯେତେବେଳେ ଆଜିମ ମଣିଷ କିଛି ଜାଣିନଥିଲା ସେ ଅନ୍ଧାରରେ ରହୁଥିଲା। ସେ ଘର ବି ଜାଣିିନଥିଲା ସେ ଗୁମ୍ଫାରେ ରହୁଥିଲା ତ ସେ ତା ମାନେ ହିଂସ୍ର ଜନ୍ତୁଙ୍କର ଶିକାର ହଉଥିଲା। ଥିଲା ସେ ନିଜକୁ ବଞ୍ଚେଇ ପାରୁନଥିଲା କିନ୍ତୁ ଆଜି ଆମେ ଦେଖନ୍ତୁ ଆମେ ନିଜ ପାଇଁ ଗୋଟେ ଘର ତୋଳି ପାରୁନୁ। ଘର ଭିତରେ ଆଗ ସୁବିଧାରେ ରହିଲେ। ଖରା ବର୍ଷାରୁ ସୁରକ୍ଷିତ ରହିଲେ ବାହାରର ହିଂସ୍ର ଜନ୍ତୁ ଠାରୁ ସୁରକ୍ଷିତ ରହିଲେ। ତାପରେ କଣ ହଉଛି ଏଇ ଯୋଉ ଆମେ ଯୋଗାଯୋଗ କ୍ଷେତ୍ରରେ ଆଗ ଚାଲି ଚାଲି। ଆପଣଙ୍କର ମନେ ଥିବ ଆପଣଙ୍କ ଛୋଟ ଟାଇମ ରେ ଆପଣ ଆପଣଙ୍କ ମାମୁ ଘରକୁ ଆଇଦର ସାଇକେଲ ରେ ଯାଇଥିବେ ନହେଲେତ ବସ ରେ ଏମତି କା ଭଁ ତାମାନେ ବସ୍ ଚାଲୁଥିଲା ଏ ସବୁରେ। ଥିଲା ତାମାନେ ଯୋଗାଯୋଗ କ୍ଷେତ୍ରରେ କଣ କରିବେ ଆପଣଙ୍କର କିଛି ଗୋଟେ ଅସୁବିଧା ହେଲା ଆପଣ ମାମୁ ଘରକୁ ଧର ଯାଇଛନ୍ତି। ଜୁ ମୁଁ କହୁଛି ନ ନ ଏ କଣ ବାହାଘରଟେ ହେଲା କଣ ହେଲା ଦେବା ପାଇଁ ଗଲେ କାର୍ଡ। ସେ ବସ ରେ ଯାଉଥିଲେ ତାଙ୍କୁ ନା ଆଗରୁ ଜଣେଇ ପାରୁଥିଲେ ନା କଣ କରୁଥିଲେ। ଆପଣ ଯେବେ ଯାଇଥିବେ ହୁଏତ। ସେ ଘରେ ଥାଇପାରନ୍ତି କିମ୍ବା ନଥାଇ ପାରନ୍ତି କାରଣ ସେ ଜାଣିନାହାନ୍ତି ନା ଆପଣ ଆସୁଛନ୍ତି ବୋଲି। ତ ଏଇ ସବୁ ତାମାନୋନେ ବହୁତ ଗୁଡେ ଅସୁବିଧା ହଉଥିଲା କିନ୍ତୁ ଦେଖନ୍ତୁ ମୋ ଯୋଗ ହେଲା ପରେ ଆପଣ କଣ କରୁଛନ୍ତି ଆପଣଙ୍କ ମାମୁ ଘରକୁ ଫୋନଟେ କରଛନ୍ତି ଯେ ଆଜି ଆମେ ଯାଉଛୁ ଏଇ କାମରେ। ଆଉ ଘରେ ଥିବ ତ ସେମାନେ କଣ ହେଲେ ଆପଣ ଆସୁଛନ୍ତି ଜାଣିପାରିଲେ ତ ସେମାନେ ମୁଁ କହୁଛି ଯେଉଁ କାମ ବି ଥିବ ତାମାନେ ଅଟକେଇକି ଆପଣଙ୍କୁ ତା ଜାଣି ପାରିଲେ ଯେ ସେମାନେ ଆସିବେ ତ ଆପଣ ପାଇଁ ସୁବିଧା କରିପାରଛନ୍ତି ତ ମୁବି। ବ୍ୟବହାର ତାପରେ ଆମେ ମୋବାଇଲ ରେ ଦେଖନ୍ତୁ କଣସି ଗୋଟେ ଭିଡିଓ ଦେଖିଲେ ଆମର ସି ଶିକ୍ଷାଧର ଏଜୁକେସନ୍ ଏବେ ମୋବାଇଲରେ ବହୁତ ଚାଲୁଛି ୟୁଟ୍ୟୁବ୍ରରେ ତାମାନେ। ବାଲେ ସେ ଆମକୁ ଗଣିତ ହେଲା ଇଂରାଜୀ ହେଲା ସାହିତ୍ୟ ହେଲା ସବୁ ବିଷୟରେ ପ୍ରଶ୍ନ। ର ଜଣାର ଅ ଆ ୟୁଟୁବରେ
ମାନେ ଘରେ ବସିକି ସବୁ କିଛି ଆମେ ଜାଣିପାରିବାର ସେମିତି ଗୋଟେ ମୋବାଇଲ। ଜରିଆରେ ସବୁ କିଛି ଜାଣିପାରିବା ଇଣ୍ଟରନେଟ ଆଉ ମୋବାଇଲ।
ହୁଁ।
ହୁଁ ମାନେ କଣ ଅନୁକଣ କଣ ହେଲା କଣ ନାହିଁ ଦେଶରେ।
ହଁ ଆମକୁ ତାମାନେ ହଁ ଆମେ ୟୁଟ୍ୟୁଭୁରେ ନ୍ୟଜ ଆମ ଦେଖିଦଉଛୁ ନା ଧର ଏବେ ଆମେରିକ। କମ୍ପ ହେଲା ଆମେ ନ୍ୟୁଜରେ ଦେଖିଲେଜେ। ନା ଆମେରିକା ବଳେ ଭୁଲ କଣବଲା ଆମେ କଣ ଜାଣିପାରଥାନ୍ତା କି ଯଦି ନଥାନ୍ତା। ମୋବାଇଲ ନଥାନ୍ତା ଇଣ୍ଟରନେଟ ନଥାନ୍ତା ତ ଆମେ ଜାଣିପାରିନଥାନ୍ତେ ତ ମୁଁ କହୁଛି କଣ ହଉଛି। ଆମେ କିଛି ଜାଣିପାର କିନ୍ତୁ ଏବେ ମୋବାଇଲ୍ ଆଉ ଇଣ୍ଟରନେଟ୍ ସୁବିଧାରେ ଆମେ ଘରେ ବସିକି। ତାମାନେ ସବୁ ଜିନିଷକୁ ଆମେ ଦେଖିପାରୁଛେ ତାମାନେ ଦୃଶ୍ୟ ଶ୍ରାବ୍ୟ ଉଭୟ। ଆମେ ଦେଖୁଛୁ ବି ଆଉ ପଢି ବି ପାରୁଛୁଉ ଧର ମୋବାଇଲରେ ଆମର ପିଡିଏମ ମାନ ଆସଚି ଜୋଉ ଧର ହେଲା ବହି ମାନ ଆସୁଛି ପୀଡିଫ ଯଉ ଆସୁଛିଥିରେ ଆମେ କଣ କରଛ ବହି ମମାନ ତାମାନେ ଡାଉନଲୋଡ଼ କରି ବି ପାଠଢ଼ିପାରୁଛୁ।
ହଁ ଡ଼ାଉନଲୋଡ଼ ଆଉ ହଁ ତାକୁ ଆଉ ମାନେ। ପ୍ରିଣ୍ଟ ଆଉଟ୍ ନକିଲେ ବି ଆମେ ଯାହା ହେଲେ ବି ଫୋନରେ ହିଁ କରିଦେଉଛୁ। ହୁଁ ସେଇଟା ବି ଗୋଟେ ଭଲ।
ହୁଁ। ତାପରେ ବି ମୋବାଇଲ କିନୁ ଦେଖନ୍ତୁ ମୋବାଇଲ ଆପଣଙ୍କର ଯେଉଁ ରହୁଛି କାଲକୁଲେଟରଟା ଆପଣ କଣ ଗଣିତ ହେଲା କଣ ହେଲା ମିଶାଣ ହେଲା ନା। ଗୁଣ ହେଲା କଣ ହେଲା ଆପଣ ଏମିତି ଗୁଣିବା ଅପେକ୍ଷା ଦେଖନ୍ତୁ ସେଠି ମାରେଲେ ତାମାନେ ଗୋଟେସେକେଣ୍ଡରେ ତାର ଆନ୍ସରଟା ବାହାରିଗଲା।
ହଁ ମାନେ ଜଲଦି। ସେଟା ଜଲଦି ଆମକୁ କାମ କରିକି ଦଉଛି ଫୋନ।
ହୁଁ ଇଣ୍ଟରନେଟ୍ ର ସୁବିଧା ହେଲା। ସେଇଟା ଯେ ଆମକୁ ଯୋଉ କାମ ତା ମାନେ ଅଧିକା ଟାଇମ୍ ଲାଗିବା କଥା ସେଇଟା ତମେ
ବହୁତ କମ ସମୟରେ ହଁ ତ ଏଟା ଆମ ପାଇଁ ବହୁତ ଗୋଟେ ଭଲ ସମସ୍ତଙ୍କ ପାଇଁ।
ଆଉ ମୋବାଇଲ ର ଯଦି ଆମେ ଦେଖିବା ଖରାପ ଦେଖିବା ଦେଖନ୍ତୁ ଛୋଟ ଛୁଆ ମାନେ ମୋବାଇଲ ଦେଖଛନ୍ତି। ମାନୁନାହାନ୍ତି।
ଆଜ କାଲି ବହୁତ ସେମିତି ଛୋଟ ଛୁଆ ମାନଙ୍କୁ ଫୋନ୍ ଦେଇ ଦଉଛନ୍ତି। ମାନେ ସେଟ ଦେବା କଥା ନାହିଁ। ତାଙ୍କର ବୟସ ନ ହେଇ କି ତାଙ୍କୁ ଫୋନ୍ ଧରେଇବା ଟା ସେଟା ଠିକ୍ ନୁହୁଁ। ତ ଅଭ୍ୟାସ କରେଇଥିଲେ କଣ କି ତାଙ୍କେ ସେ କାର୍ଟୁନ ଦେଖିବେ। କି ଯୋଉଟା ବି ଦେଖିବେ ତ ସେଇ ଅଭ୍ୟାସରେ ତାଙ୍କୁ ସେ ପ୍ରଥମରୁ ସେ ଅଭ୍ୟାସରେ ଯଦି ପକେଇଦେବେ ତ ସେଇଟାକୁ ଆଗକୁ ଦେଖେଇବା ପାଇଁ ସେ ଅଭ୍ୟାସ ସମୟ ଲାଗିବ।
ତାପରେ କଣ ହଉଛି କି ମୋବାଇଲ୍ ରେ ଦେଖନ୍ତୁ ମୋବାଇଲ୍ ରେ ଆମର ଉପକାରିତା ଯେତିକି ଅଛି। ଯୋଉମାନେ ଖରାପ ଲୋକ ରହିଲେ ସେମାନେ କଣ କରୁଛନ୍ତି। ମୋବାଇଲ୍ ରେ କେମିତି ଚୋରି ହେଉଛି କଣ ହେଉଛି ଏଇ ସବୁ ଜିନିଷ ସେମାନେ ଖୋଜି ବୁଲୁଛନ୍ତି ମୋବାଇଲ୍ ରେ। ଧରନ୍ତୁ କିଏ ବମ୍ ତିଆରିବ ସେ ବମ୍ ପାଇଁ କଣ କଣ ଜିନିଷ ଲାଗୁଛେ ସେଇଟା ସେ ମୋବାଇଲ ଖୋଜୁଛି। ଗୁଗୁଲ ଖୁଜୁଛି ତ ମୋବାଇଲ୍ ର ତା ମାନେ ଉପକାରୀତା ଇଣ୍ଟରନେଟ୍ ର ଆମ ପାଇଁ ଯେତିକି ଜରୁରୀ ତାର ଅପକାରୀ ତ ଦେଖନ୍ତୁ ଯେ ଆମେ କଣ କରୁଛୁ? ଯୋଉଁମାନେ ତାମାନେ ରହିଲେ ଦୁଷ୍ଟ ପ୍ରକୃତି ରହ ସେମାନେ ତାମାନେ ତାର ଅପକାରିତା ଟାକୁ ୟୁଜ୍ କରୁଛନ୍ତି ସେମାନେ। ସେଠୁ ଦେଖୁଛନ୍ତି କେମିତି ତାମାନୋନେ କୋଉ ବାଟରେ ଯାଇକି କେମିତି ଚୋରି କରୁଛନ୍ତି। କେମିତି ବମ୍ ତିଆରି ହଉଛି। କେମିତି ଆଉ କଣ ତିଆରି ହଉଛି। କେମିତି ବ୍ଲାକ୍ ମେଲ୍ କରାହଉଛି ଏଇ ସବୁ ଜିନିଷ ଦେଖିବା ସେ କଣ କହୁଛନ୍ତି କିଛି କିଛି ତା ମାନେ ଆମର ଯଦି ଆମେ କହିବା କିଛି କିଛି କି ଦୃଶ୍ୟକୁ ସେମାନେ ତାଙ୍କ ମୋବାଇଲରେ ରଖେଇ ଦେଉଛନ୍ତି। ତା ମାନେ ଫଟୋ ଉଠେଇକି ଆଉ ସେଇଟାକୁ ନେଇକି ତା ମାନେ ବ୍ଲାକ୍ ମେଲ୍ କରୁଛନ୍ତି ହଁ ତାପରେ ପଇସା ମାଗୁଛନ୍ତି। ଯେ ଏଇଟା ଦିଅ ନହେଲେ ନାଇ ଆମେ ତମର ଫଟୋ ଏଇଟା ଭାଇରାଲ୍ କରିଦବୁ ସେଇଟା କରିଦବୁ ତ ମୋବାଇଲ୍ ର ଯେତିକି ଆମେ ଉପକାର
ଆହୁରି ଯେତିକି ଗୋଟେ ଗୋଟେ ଲିଙ୍କ୍ ରେ ବି ଅଜାଣତା ଏବେ ଲିଙ୍କ୍ ରେ କ୍ଲିକ୍ କଲେ ବି ସେଇଟା ଯୋଉ ହ୍ୟାକର କଥା ହଉଛନ୍ତି। ତାଙ୍କେ ସେ ଲିଙ୍କ ପଠେଇଥାଉଛନ୍ତି ଯେଁ ମନେକ ସେଠା କ୍ଲିକ୍ କରିଦେବେ ଆପଣ। ତ ଆପଣଙ୍କର ଡାଟା କି ବ୍ୟାଙ୍କ୍ ଆକାଉଣ୍ଟ କି ଯାହାବି ଥିବ। ଯାହା ଯୋଉ ଯୋଉ ଉଦ୍ଦେଶ୍ୟରେ ସେମାନେ ପଠେଇଥିବେ ସେ ଲିଙ୍କ୍
ହୁଁ।
ସେଇଟା ହଁ ସେଇଟା ମାନେ ସେମାନେ ଇଏ ହାସଲ କରିବା ପାଇଁ ଆଉ
ହୁଁ ତ ସେଇଟା ବି ଲୋକମାନେ ଅସୁବିଧାରେ ପଡୁଛନ୍ତି।
ହଁ ସେ ଯୁଗରୁ ତାର
ତାର ତାର ତ ପ୍ରତ୍ୟେକ ଜିନିଷ ର ଆମେ ଯଦି ଦେଖିବା ପ୍ରତ୍ୟକ ଜିନିଷ ଉପକାରିତା ଅଛି ଆଉ ପ୍ରତେକ ଜିନିଷର ଅପକାରିତା ବି ଅଛି। ଆମେ କୋଉ ବି ଜିନିଷ ତା ମାନେ ଆମକୁ ସବୁବେଳେ ଉପକାର ଦେବନି। ଆମେ ଧରନ୍ତୁ ଖାଦ୍ୟ ବି ଖାଉଛୁ ଅଧିକା ଖାଇଲେ ପୁଣି ଆମକୁ ଝାଡା ବାନ୍ତି ହଉଛି ନା ନାଇଁ ଧରନ୍ତୁ ଆମେ ମାଂସ କୋଉ ଭୋଜି ଗୋଟେ ହେଇ ଖାଇଦେଲେ। ହଁ ଆଏ ତ ମାଂସ ଦେଇ ବୋଲି ଯଦି ଅଧିକ ଖାଇଦାବା ତାପରେ ଘରକୁ ଆସିଲା ପରେ କଣ ହଉଛି ତାକୁ ଆମେ ଜୀର୍ଣ୍ଣ କରିପାରିବା ନାହିଁ। ତାପରେ ଯାହା ଦ୍ଵାରା ଆ-ଆମର ଧରନ୍ତୁ ହଜମସ ହେଇପାରିଲା ନାହିଁ। ଆମକୁ ସେଇଟା ଝାଡା ବାନ୍ତିରେ ହେଇଯିବ। ସେମିତି ପ୍ରତ୍ୟେକ ଜିନିଷର କୌଣସି ଉପକାରିତା ବି ଅଛି ଆଉ ତାର ଅପକାରିତା ଅଛି। ଆଉ ସେଇଟା ନେଜେ ଆମେ ଚାଲିବା କଥା ଆମର ଆମେ ଯେମିତି ତା କକୁ ବ୍ୟବହାର କରିବା ସେ ସେମିତି ହେବ। ଭଲ କାମରେ ବ୍ୟବହାର କରିବା ତ ଭଲ ହେବ। ଆଉ ଖରାପ କାମରେ ଯଦି ବ୍ୟବହାର କରିବା ତ ସେ ଖରାପ ହେବ ହିଁ। ତେଣୁକରି ଆମ ନିଜ ଉପରେ ରହିଲା ସବୁ ଯେହେତୁ ଆମେ ନିଜେ ତିଆରି କରିଛୁ ନିଜ ସୁବିଧା ପାଇଁ। ତ ଆମେ ତ ଆଗୋ ସବୁବେଳେ ଭଲ ତମର ଏଇ ବ୍ୟବହାର କଲେ ଆମ ପାଇଁ ବି ଭଲ ହୁଁ।
ହଉ ଆପଣଙ୍କ ସହିତ କଥା ହେଇକି ମୋବାଇଲ ଇଣ୍ଟରନେଟ୍ ବିଷୟରେ ସବୁ ବହୁତ କିଛି ଜାଣିବାକୁ ମିଳିଲା ବହୁତ ବହୁତ ଧନ୍ୟବାଦ।
ହଉ ରହୁଛି।
ହଉ।
ହୁଁ।